ହାଲୋ।
ହାଲୋ।
କଣ କରୁଛ?
ଏଇଠି ବସିଥିଲି ଆଉ ତମେ?
ମୁଁ ବି ବସିଛି। ବର୍ଷା ସେପଟେ କେମିତି?
ବର୍ଷା ଇଆଡେ ହେଲେ ପବନ ଦଉଛି ମାନେ ମେଘ ପାଗ ଆସିଛି କିନ୍ତୁ ହେଇନି ବର୍ଷା ଆଉ। କାଲି ହେଇଥି
ଓହୋ ଏଇଆଡେ ବି ସେମ୍ ହେଇଛି। ବଟ୍ ଇଆଡେ ଗୋଟେ ଥର ହେଇକି ପଳେଇଲାଣି ଆଉ ଏବେଆ ଶିବ ଆସିବ ହଉଚି ଆଉ। ଖାଇବୁ ହଁ ଷ୍ଟାଟିଙ୍ଗ ହେଲା ଏଇଥର ଆଉ। ରଜ ଟାଇମ୍ ଟା ପୁଣି ନା।
ହଁ।
ଖାଇବା ସାରିଲାଣି?
ନାଇଁ ଖାଇବି ଏଇନା ଆଉ। ନନା ଖାଉଛି ଖାଇସାଇଲା ପରେ ଖାଇବି ଆଉ।
ମାନେ ତମ୍ ତମର ଖାଇବା ସାରିଲାଣି ତମେ ଭାଇ ଭଉଣୀ କେତେ ଜଣ କି?
ମୁଁ ମୋ ଭାଇ ଆଉ ମୋ ଦେଇ। ମୋ ଦେଇ ବାହା ହେଇ ସାଇଲାଣି ମୋ ନନା ଅଛି ଆଉ।
ହଁ ମାନେ ତମ ଭାଇ ଯିଏ ସେ ବଡ଼ ‌?
ହୁଁ ନନ୍ ନନା ସବା ବଡ ତାପରେ ମୋ ଦେଇ ତାପରେ ମୁଁ ଆଉ।
ହଁ ତାହେଲେ ବଡ ଭାଇ ତମର ଅଛନ୍ତି?
ହଁ।
ସେ କଣ କରନ୍ତି?
ସିଏ ଏବେ ଗୋଟେ ଜବ୍ କରୁଛି।
ଓହୋ।
କମ୍ପାନୀରେ ଗୋଟେ ଅଛି ଆଉ।
ତମେ ଯୋଉ ରୋଷେଇ ଫୋସେଇ ଶିକିଲଣି ନା ଶିକୁନ?
ହଁ ସେମିତି ଟିକେ ଟିକେ।
ଷ୍ଟାର୍ଟିଂ କରିବେ ଏଥର ତମ ପାଳି ଏଥର‌।
ମୁଁ ସେ କରିୁଛି ମୁଁ କାଇଁ ନା କରିଥିଲି ତମେ ଯେତେବେଳେ ମେସେଜ କଲ ମୁଁ ରୁଟି କରିୁଥିଲି। ମୁଁ ସେୟାକୁ ରିପାଲ୍ଏ ଦେଲିନି ମୁଁ କହିଲି ଏଇନା ମେସେଜ ଲେ ପୁଣି କହିବି ନା ୱେଟ୍ କରିବା ପାଇଁ ଖାଲି ଏତୋଳୁ ଫୋନ୍ କରୁଛୁ। ଖାଲି ୱଟ୍ କରିବା କଥା କହୁଛି ସେଥିାଇଁ ମୁଁ ରିପ୍ଲାଏ ଦେଲିିନି ମୁଁ କହିଲି ରୁଟି କରିସାରିଲିନି ତ ଆଉ ଅଳ୍ପ ଅଛି କରିସାରେ।
କରିବାକୁ ପଡିବ ଶିଖିଯିବାଟା ବି ବେଟର କାରଣ ପଛରେ
ହଁ
ନାଇଁ କି ଯେତେ ବି ଭଲ ହୁଅନ୍ତୁ ନା କାହିଁକି କହିବି ସବୁଠି ଏଇଟା ତାର ହଉଛି କମ୍ପ ଗୋଟେ ଝିଅ ଟେ ରୋଷେଇଛିି ସେମିତି କମ୍ପଲସରି। ଆଉ ଘରେ ସମସ୍ତେ
ଭଲ ଶିଖି ଯିବାଟା ବଢିଆ ହଁ
ହଁ।
ଭଲ ଅଛନ୍ତି ଆଉ ସେମିତି ମୋ ବୋଉ ଦେହ ତ ସବୁବେଳେ ଖରାପ ଆଉ।
ଓହୋ ତାହାଲେ ତ ତମ ଉପରେ ସବୁ ତିକ ପ୍ରେସର ପଡୁଥିବ କଣ ହଉଛି? କଣ?
ତ ତମ ଘରେ କେମିତି ଅଛନ୍ତି ସମସ୍ତେ?
ହଁ ସେମିତି ଆଉ ସେମିତି ମୁଁ ମାନେ ଶାଶୁ ଶଶୁରଙ୍କ ତା ଦେହ ଏବେ ବି ତାଙ୍କର ଭଲ ନାହିଁ ମୁଁ ହିଁ ସବୁ କାମ କରିବି ସବୁ ପ୍ରେସର ମୋ ଉପରେ।
ହଁ ହଁ। ତମେ କାମ ହଏତ ମ୍ୟାନେଜ କରିଦଉଛ ସବୁ କିଛି ନା।
ସବୁ ମାନେ ପଢିଆ ତା ସହିତ ଘର କାମ ଟିଉସନ ଟାରେ ଏବେ ଗୋଟେ ଏ ଯୋଉ ସରସ୍ୱତୀ ରେ ଯାଉଛି ଏବେ ମାସେ ହେଲା ଯାଉଥିଲେ ଯେ ବନ୍ଦ ହେଇଯାଇଛି ଏବେ। ଏଇଠି ଏବେ ଓପନ ହବ। ସବୁଟା ଚାଲିଛି ଆଉ।
ତମେ ଯେ ମାନିବାକୁ ପଡିବ।
ମୁଁ ଚାହୁଁଛି କି ମାନେ ଏଇ ଫୋନ୍ ଠୁ ଯେତେ ଡିଷ୍ଟାନ୍ସ ମେନଟେନ କରିବୁ ମାନେ କାହା ସହିତ କଣ୍ଟାଟ ନ ରହିକି କେମତି ଇନକମ ର ସୋର୍ସ ମୋ ପାଖରେ ଆସିବ ଯେମତି କୋଉ କଥା ମାଇଣ୍ଡ କୁ ମୋର ନ ଆସୁ ମାନେ ଏବେ ଏଇଟାରେ କଣ ଏବେ ଏଇ ଟାଇମରେ ଲାଗ ଗଲେ ମାନେ ଅଲଗା କୌଣସି କା ସାଥିରେ କଥାବାର୍ତ୍ତା କିଛି ନାହିଁ ଆସିଲ ନିଜ କାମ କଲୁ ନିଜେ ଗଲୁ ଭଲ ତ ଭଲ। କାହା ସାଙ୍ଗରେ କଥା ହେଇକି କୌଣସି କିଛି ମିଳିବନି। କିଏ ଗଲା କାହା କଥାରେ ମନ ଦୁଃଖ ହବ ସେଇଟା ବି ଦରକାର ନାହିଁ ଆଜିକାଲି ଦୁନିଆରେ ବିନା ସ୍ୱାର୍ଥ ଥରେ କେହି କଥା ହେବେନି ଏମିତି ସମସ୍ତ ତାର କିଛି ନାଁ କିଛି ସ୍ଵାର୍ଥ ରହିଥିବ। ତାଠୁଁ ବେଟର ସେମାନଙ୍କଠୁଟ ଡିଷ୍ଟାନ୍ସ ମେଟର୍ନ କରିକି ହେଁ ନିଜ ସ୍ଵାର୍ଥ କଲାପରେ ତାପରେ ଯାଇକି ଦୁନିଆକୁ ଦେଖିବା ଦୁନିଆ ଟା ଟୋଟାଲ ମାନେ ଆଗରୁ ଯେମତି ଥିଲା। କି ଅନ୍ୟ କୁ ହେଲ୍ପ କରିବା କି କଣ ସେଟା ନାହିଁ? ଯେକୌଣସି କଥା ଥାରେ ବି ହେଲେ ତ ନିଜ ଉପରେ ମୋର କାହା ଉପରେ ଡିପେଁଣ୍ଡେବୁଲ ନାହିଁ ଯେତିକି ହେଲା ନିଜ ପଇସାରେ ନିଜେ ଖୁସିରେ ରହିବୁ ଯୋଉଁ ବିନଦାସ। ସେଇଟା ହଜବେଣ୍ଡ ନାଇଁ ବାପା ମା ଭାଇ କାହା ଉପରେ ବି ଡିପେଣ୍ଡେବୁଲ ନୁହେଁ। ତ ସଁ ଯଦି ମୋଟା ଆଙ୍କରେ ମୋଟା ଆଙ୍କରେ ପଇସା ଟା ଦରକାର ହେଲେ। ସେତେବେଳେ ବାପା ମା ଭାଇ ଉପରେ ଡିପେଣ୍ଡେବୁଲ ଏବେ ହଜବେଣ୍ଡଙ୍କ ଉପରେ। ଆଉ ନର୍ମାଲ ଖର୍ଚ୍ଚ ତ ମୁଁ ମୋର ମ୍ୟାନେଜ କରିଦେବି। କାହା ଉପରେ ମୋର କିଛି ଡିପେଣ୍ଡେବୁଲ ହବାରେ କିଛି ଆବଶ୍ୟକତା ନାହିଁ।
ସେଇଟା ଆଜି ବଢିଆ ସେଲ ଇଡିପେଣ୍ଡେନ ରହିବ ବଢିଆ ଏଇଟା।
ସବୁବେଳେ କଣ? ହଁ ହାତ ହେଲା ଭଳିଆ ହେ ମୋତେ ଏତିକି ଦରକାର ନାହିଁ ମୋ ରିଚାର୍ଜ ସରିଗଲା ହେ ଏଟା ମୋର ଦରକାର ସେଟା ଦରକାର। ମୋତେ ଏଇଟା ପସନ୍ଦ ନାହିଁ। ହୁ ନିଜେ ତ ଇନକମ୍ କରୁନି ଯାଇ ଇଚ୍ଛାରେ ଆଜି ଏଇ ଖର୍ଚ୍ଚ କଲୁ ମୋର ବି ଏଇଠି ଯା ଯେମିତି ପେମେଣ୍ଟ ଆସେ ଆଜି ଏଇଟା ଇଚ୍ଛା ହେଲା ଏଇଟା ଅର୍ଡର କରିଦେବି ସେଇଟା ଇଚ୍ଛା ହେଲା ସେଇ ଟା ଅର୍ଡର କରିଦେବି। ତାକୁ ଟିକେ ଏମିତି କହୁନ ଷ୍ଟଡି ଚାଲିଛି ତ ଟିକେ ଅଧିକ
ମୁଁ ଆର୍ଡର କରିି କରି ପୁରା ଆମ ଘର ଫୁଲ କରି ସାରିଲିଣି ଅର୍ଡର କରିିକରି। ଅନ୍ଲାଇନ ରୁ ମୋ ବୋଉ ମୋତେ ଯୋଉଁ ଭେଜିତ୍ କରୁଚି।
କଣ କରୁଛ?
କଣ କହିଲା?
ମୁଁ କହିଲି ଘରେ ମାନେ ଟ୍ୟଉସନ ଫିୁସନ କରୁଛ କି?
ହଁ। ଟିଉସନ ଏଇ ମଁ ତିନି ଚାରିଟା ଖଣ୍ଡେ ପିଲା ଆଉଛନ୍ତି ଆଉ।
କେମିତି କେତେ କଣ ଦଉଛନ୍ତି ତମ ପାଇଁ
ହେଇଁ ମୋତେ ଜମା ଟିଉସନ କରିବାକୁ ଇଛା ନାହିଁ ସତ କଥା। ସେ ଗାଁ ରେ କରୁଛବୋଲି ଘର ଗପା ପାଖ ପିଲା ଖାଲି ବାଧ୍ୟ କଲେ ବୋଲି ଇଏ କରୁଚି ନ ହେଲେ ନାଇଁ।
ମୋର କିନ୍ତୁ ମୋତେ କିନ୍ତୁ କୁହେ ଏଟା ଭଲ ମୋତେ କହିବେ ମୁଁ କେମିତି ମୋ ପାଖକୁ ପିଲା କେମିତି ଆସିବେ ମୁଁ ମାନେ ଆକ୍ଷ୍ମତରେ ସେ ପିଲାଙ୍କ ସହିତ ମିଶିଗଲା ମାନେ ଦୁନିଆର ଦୁଃଖ ସୁଖ ମାନେ ସେଇ ଟାଇମରେ ମୁଁ ସବୁ କିିଛି ଭୁଲିଯାଏ। ମାଇଣ୍ଡି ରେ ଗୋଟେ ପୁରା ଅଲଗା ମାଇଣ୍ଡି ହେଇଯାଏ। ନାଇଁ ଯୋଉଁ କିଛି ଟେନସନ୍ ଅଛି। ହଁ ଏବେ ମୋର ଏଗାର ବାର ବାର ଜଣ ପିଲା ଅଛନ୍ତି। ମୁଁ ମାନେ ମ୍ୟାରେଜ୍
ଅଁ ହୋ ହଁ ଷ୍ଟାଟସ୍ ପକେଇଥିଲ ଥରେ। ହଁ ଷ୍ଟାଟସ୍ ପକେଇ ଥିଲ ଥରେ ମୁଁ ଦେଖଥିଲି ମୁଁ କହିଲି ଦିଦି ବାହା ହେଇ ସାଇଲା ପରେ ବି କରୁଛନ୍ତି।
ହୁଁ ମୁଁ ଏବେ ପା କରେ ଏଇ ଯୋଉଁ ମୋ ବାର୍ଥଡେ କୁ ମୁଁ ଷ୍ଟାଟସ ଦେଇଥିଲି ଗୋଟେ।
ହଁ ହଁ ସେଇଟା ମୁଁ ଦେଖଥିଲି ମୁଁ କହିଲି ଦିଦି ଏବେ ବି ଟିଉସନ କରୁଛନ୍ତି।
ହୁଁ ହୁଁ ମୁଁ କେବେଠୁଁ କରୁଛି ମାନେ ସେ ମ୍ୟାରେଜ ର ଦିଇ ମାସ ପରଠୁଁ ମୁଁ ଷ୍ଟାର୍ଟିଂ କରିଦେଇଛି। ଘରେ ବସି ବସିନା ମଁ ବିରକ୍ତ ଲାଗେ କମଁ କରିବୁ ଗୋଟେ, ଏଇଥିରେ ଟାଇମ୍ ସ୍ପେଣ୍ଡ ହେଇଯାଉଛି। ସେ ପୋର୍ଟାଲ ମାନେ ଦିନ ସାରା
ଆଉ ମୁଁ ବି ସେ ଭାବୁଛି ତମେ କେମିତି କଣ ମ୍ୟାନେଜ କରୁଚ? ପାଠପଢ଼ା ପୁଣି ଫ୍ୟାମିଲି ଟିଉସନ୍।
ହୁଁ, ସେ ଭିତରେ ଦିନଟା କଟି ଯାଉଚି ଆସ୍ତଲି ଯଦି ବସିକି କନଷ୍ଟାଣ୍ଟ ହେଇକି ଭାବିବୁ ନା ଏ ଫ୍ୟୁଚରରେ ଏଇଟା ହେଇପାରିଲାନି ସକ୍ସେସ୍ ଲାଇଫ୍ ଟାଇମ୍ ଏମିତି ବି ଏମତି ଗୋଟେ ଜଞ୍ଜାଳ ଭିତରେ ରହିଗଲେ ସେଇଟା ମାଇଣ୍ଡରେ ଆଉଟ୍ ହେଇଯାଏ।
ହଁମୋ ମୋର ପା ସେମତି ଅଧିକ ଓଭର ଥିଙ୍କିଙ୍ଗ କରିପାରି ମୋ ମୁଣ୍ଡଟା ଫା ଟି ଯିବ ମତେ ଲାଗୁଛି, ସବୁବେଳେ ଖାଲି ଅଧିକା ଭାବିଲେ କଣ ହବ? ତାପରେ କଣ ହବ ଇଏ ହବ ସିଏ ହବ।
ସେଇୟା ପା ମୋ ସିଚ୍ୟୁସନ ବି ସେୟା, ଏମିତି ରହିଗଲି ଗୋଟେ ଏନଗେଜ୍ ଯେ ହେଇଗଲା ମାନେ ସେଇଟା ଆଉ ମାଇଣ୍ଡକୁ ଆସେନି, ମାଇଣ୍ଡଟା ଠିକ୍ ରିଫ୍ରେଶ ସେଇଯାଏଁ ହ ହଁ।
ସେଇଟା ବଢ଼ିଆ କିନ୍ତୁ ସେଇ ଗଲେ ଘରେ ମୋ ବୋଉ ବଇଥିଲା ନନା କତିରେ ଖାଇବାକୁ ଦେଇକି। ମୁଁ ବି ସେଇଠି ବସି ଫୋନ୍ ଦେଖୁଥିଲି। ନନା ଖାଇସାରିଲେଣି ଆମେ ଏଇନା ଖାଇବୁ ଆଉ। ଆଉ ବାପା ଯାଇଛନ୍ତି ଜେରକ୍ସ କରିବାକୁ ଗୋଟେ।
ତମର ସେପଟ ଲାଙ୍ଗୁଏଜ୍ ସବୁ ସେମ୍ ନା ରୁ ବାଲେଶ୍ଵର, ଭଦ୍ରକ ଗୋଟେ ଟାଇପ୍ ଲାଙ୍ଗୁଏଜ୍।
ବାଲେଶ୍ଵର ଭଦ୍ରକ କଥା ଜାଣିିନି କିନ୍ତୁ ଯାଜପୁର କଥା ଜାଣିଛି।
ନାହିଁ ହଁ ଜାଣିଛ ମୁଁ ଏତିକି କଥା ହେଇଛି। ମାନେ କିଛିଟା ଓାର୍ଡରେ ସେମ୍ ରହୁଛି।
ନର୍ମାଲ ବୋଧେ ହଁ ଆମର ଏଇ ପାଖାପାଖି ବାଲେଶ୍ଵରତ ପାଖରେ ହଁ ନର୍ମାଲ।
କତି, କତି ଓାର୍ଡ ସେଇ ବିଦିଏ, ମାନେ ସେଇ ଲାଙ୍ଗୱେଜ। ରେ ଯାଉଛି, ବାଲେଶ୍ଵର ତ ବାଲେଶ୍ଵର ବି ଟିକେ ଏଟା ପ୍ରାୟ କତି, ଆଉ ଝିଅକୁ ଝୁଅ, ଝୁଅ ପିଲା।
ଝୁଅ ପିଲା।
ଝୁଅ ଛୁଆ ଆଜି ପିଲା ନୁହେଁ ତାଙ୍କର ଛୁଆ ଝିଅ ଛୁଆ।
ତମ ବାଲେଶ୍ଵରିଆଙ୍କର?
ହଁ ବାଲେଶ୍ଵର ଭଦ୍ରକ ଝିଅ ଛୁଆ।
ଓହଁ।
ଏ ଲାଙ୍ଗୁଏଜଟା କୁହନ୍ତି। ଆମର ବି ଆମ ପଟ ଉଁ ଆମ ପଟ ଲାଙ୍ଗୁଏଜ ତମକୁ ବି ଡିଫରେଣ୍ଟ ଲାଗୁଥିବ?
ହଁ ହଁ ମତେ ବେଳେବେଳେ ଲାଗେ, ଫାଷ୍ଟ ଫାଷ୍ଟ ଲାଗୁଥିଲା ଏବେ କିଛି ଲାଗୁନି ଆଉ ଏତେ।
ହୁଁ ନାଇଁ ମୁଁ ଆଷ୍ଟହି ଗୋଟେ କି ଡିଫରେଣ୍ଟ ରହୁଛି ନା ଜାଣି ହେଇଯାଉଛି, ପୁରୀ ପିଲା
ହଁ
ପୁରୀ, ପୁରୀ ଲାଙ୍ଗୁଏଜଟା ଜାଣି ହେଇଯାଉଛି ବି ତାଙ୍କର ଗୋଟେ ଅଲଗା ରହୁଛି ଟିକେ। ବଲାଙ୍ଗୀରି ତ ବଲାଙ୍ଗୀରି କେଉଁଝର ଟୋଟାଲ ଡିଫରେଣ୍ଟ। ଏଇଟା ଜାଣି ହଉନି ଠିକ ସେ। ଭୁବନେଶ୍ଵର ଟା ଟିକେ ଷ୍ଟାଇଲିଷ୍ଟ କରି କହୁଛନ୍ତି ଜାଣି ହେଇ ଯାଉଛି କଟକ ଟା ମୁଁ ଜାଣି ପାରୁନି। ହୁଁ କଟକ ଟା ମୁଁ ଜାଣିପାରୁନି ଆମେ ଯୋଉ ଯାଇ ଥିଲା ଏକ୍ସାମ୍ ଦେଇ ଆଉଟ୍ ଅଫ୍ ଷ୍ଟେଟକୁ ସେଇଠି ମାନେ ପୁରୀ ପିଲା ଥିଲେ। ପୁରୀ ପିଲାଙ୍କ ସହିତ କଥା ହେଇଛି ଜାଣି ହେଇ ଯାଉଛି ତାଙ୍କ ଲାଙ୍ଗୁଏଜ ଗୋଟେ ଅଲଗା। କେଉଁଝର ପିଲାଙ୍କ ଲାଙ୍ଗୁଏଜ ତ ଆହୁରି ଡିଫରେଣ୍ଟ ରହୁଛି। ତାଙ୍କ ବା ଲାଙ୍ଗୁଏଜ ଶୁଣିକି ମୁଁ ମାନେ ଯୋ ମାନେ ଖାଣ୍ଟି ଓଡିଆ ଯୋଉ କହନ୍ତିନି
ଆ ଢେଙ୍କାନାଳ ଢେଙ୍କାନାଳ। ତମ ଆଡେ ହସ ବି ସେମନ୍ତିଆ।
ମତେ ଲାଗେ ତମ ଆଡର ଲାଙ୍ଗୁଏଜଟା ପୁରା ଖାନ୍ ଣ୍ଟି ଓଡ଼ିଆ କରିକି କୁହନ୍ତି।
ହଁ।
ମାନେ ପୂର୍ବ କାଳରେ ଯୋଉ ଗୋଟେ ସେଇଟା ପ୍ରାୟ କେଉଁଝର ପିଲାଙ୍କର ଦେଖିବ।
ହଁ। ଅଲଗା ଅଲଗା ହବ ହଁ ହଁ।